ବନ୍ଧୁ ନମସ୍କାର୍।
ହଁ ବନ୍ଧୁ ନମସ୍କାର, ଆଉ?
ଆଉ କଁ କରୁଚନ୍ତି ଆମ ଗାଁ ଏଠି ହଁ।
କୋଉଟେ କୋଉଟେ?
ଆମ ଗାଁ ଏଠି ବ୍ରହ୍ମପୁର ଆଡେ, ଓଡିଶା ଜାଣିଥିବେ?
ଆଉ ମୁଁ ତ ଓଡିଶା, ବ୍ରହ୍ମପୁର କୋଉଟି?
ବ୍ରହ୍ମପୁର ଆମର ଏଠି କଣ ସେ ଯୋଉ ଗଜପତି ନଗର ସେଇଟି ନାଇଁ କି?
ଆଚ୍ଛା ଆଚ୍ଛା ଏ କଣ ପଢ଼ାପଢ଼ି କଣ ଚାଲିଛି ନା କଣ?
ହଁ ଚାଲିଚି ଆ ଏମିତି ଇଞ୍ଜିନିୟରିଂ ଚାଲିଚି।
ଓହୋ କେ ଫା ଫାଇନାଲୟର ନା ଫାଷ୍ଟ ୟର ନା ସେକେଣ୍ଡ ୟର?
ନା ନା ଫାଇନାଲ ୟର ଏବେ।
ଅ ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର କଣ ଚାଲିଛି କୋଉଠି?
ମୋର ତ ପ୍ଲସ୍ ଥ୍ରୀ ଚାଲିଛି ସେକେଣ୍ଡ ଇୟର ଏବେ ବର୍ଷ। ବିଷ୍ମ ଆମର ଅ ଘୋଡଳ ଡ୍ୟାମ ଜାଣିବ।
ହଁ ହଁ ଘୋଡ଼ାଳ ଡ୍ୟାମ ସେଠି ମୁଁ ହଁ। ଆଚ୍ଛା ଆଚ୍ଛା ସେଠି ମୋ ଭାଇ ବି ଗୋଟେ ଅଛି, ମୋ ମାଉସି ପୁଅ ଭାଇ ସେ ଭୀଷ୍ମ ଗିରି ନୂଆ ନୂଆ ଗଡ ବୋଲି ଗାଁ ଟା।
ହଁ ହଁ ନୂଆ ଗଡ।
ପୈଠଗଣ୍ଡି ପାଖରେ।
ହଁ।
ଛା ଠିକ ଅଛା ହଉ ଆଉ ସରିଲାଣି ଖାଇବା ପିଇବା?
ନାଇଁ ଇଏ ସକାଳୁ ଆଇଥିଲୁ ଇଆଡେ ପିସ କରିବାକୁ। ଗ୍ରାଉଣ୍ଡ କରିବାକୁହୁଛ ତ ହଙ୍ଗାମା।
ଆଚ୍ଛା ଆଚ୍ଛା।
ହଁ ପର ଦିନ ଆ ସାଇଟ୍ କରିବୁ ପର୍ ଦିନକୁ ମେଚ ପକେଇ ଦବୁ କହୁଚୁ ସେଟା ଆସ ଆଉ ତମର ଖାଇବା ପିଇବା ସରିଲା?
ହଁ ଖାଇବା ସରିଲାଣି, ଆଜି ହେଇଥିଲା ପଖାଳ ଟେ ହେଇଥିଲା। ଆ ଏମତି ଭଜା ବଢି ଚୁରା ହେଇଥିଲା ଏମିତି ଆଉ। ଆଉ କଣ ଖାଇଲେ ଆପଣ?
ଓ କଣ ସେ ବିସ୍କିଟ ରା ଖାଇଥିଲି ଆଉ କିଛି ଖାଇନି।
ଆଚ୍ଛା ଆଉ କିଛି ଖାଇନାହାନ୍ତି, କେତେ
ନା ଯିବି ଏକା ସରିବ ଏ ମାଟି ଫାଟି ପକଉଛୁ ସରିଲେ ଯିବୁ ଖାଇବୁ ଆଉ।
ଆଚ୍ଛା ଆଚ୍ଛା ଖେଳ ପ୍ରତି ବହୁତ ମନ ବୋଧେ ଆଁ?
କଣ କ୍ରିକେଟ ଖେଳିବ? କ୍ରିକେଟ ଖେଳୁଛ କି, ଆଛା ଆଛା। କୋଉଠି କଲିକୋଡି ଗ୍ରାଉଣ୍ଡ ରେ ଖେଳିଆ ର।
ନା ନା ମୁଁ ଖେଳିବାର ଖଲି କଟୁ ନୁହଁ ଆମର ଏମ କେ ସିରେ ଖେଳୁଥିବାର ଆଉ ୟୁସିପି ଗ୍ରାଉଣ୍ଡ।
ଆଛା ଓ ଆଚ୍ଛା ଆଚ୍ଛା।
ଏମିତି।
ହଁ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି?
ବୁଲା ବୁଲି କୁଆଡେ ଏବେ ତ ଦିଲ୍ଲୀ ଯାଇକି ଆଇଲି।
ଦିଲ୍ଲୀ ଯାଇଥିଲେ, ଆଛା ଆଛା ସେଠି କଣ କେମିତି? ବୁଲିଲେ ମୁଁ ବି ଯିବି ଭାବୁଛି ତ।
ସେଇଟା ଗୋଟେ ଗୋଟେ ଭଲ ଇଏ ଟା ଗୋଟେ ବୁଲିବା ପାଇଁ ଫାଷ୍ଟ ମୋର ଇଏ ଥିଲା କି, ଆମର କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ଜାଣି ଜାଣିବ?
ହୁଁ ଶୁଣିଛି, ହଁ।
କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ ର ଗୋଟେ ଇଏ ଟେ ଅଛି, ଗୁଣବତା ଗୁରୁ କହୁଛନ୍ତି। ତାଙ୍କର ଗୋଟେ ୟେ ଟା। ତାଲେ ସେ ଦି ମାସ ଟ୍ରେନିଂ ଦଉଛନ୍ତି, ତମର ସ୍କିଲ୍ ସବୁ ଶିଖେଇବେ। ସ୍କିଲ୍ ଶିଖେଇକି ଯିଏ ଭଲ ଇଏ କରିବ, ତାକୁ ଜବ ପ୍ରୋଭାଇଡ କରୁଛନ୍ତି।
ଆଚ୍ଛା ଆଚ୍ଛା।
ଉଁ। ତାର ଫାଷ୍ଟ ଇଏ ଥିଲେ ଚେୟାରପର୍ସନ ଇଏ ଆମର ରତନ ଟାଟା। ଏବେ ଏବେ ଯକସି ସାର୍ ବୋଲି ଅଛନ୍ତି, ଜକସି ସା ଅଲି। ଏ ଦି ମାସ ସେ ସବୁ ଶିଖେଇଲେ। ଶିଖେଇକି ଜବ୍ ଫବ୍ ଇଏ କଲେ।
ଚ୍ଛା।
ଆଁ ମର ତ ଗ୍ରାଜୁଏସନ୍ ସରନି ବୋଲି ଇଏ ନହଲେ ଯବ ଫବ ମୋ ସାଙ୍ଗ ଯାକୁ ମିଳିଗଲା। ଯିଏ ଯାଇଥିଲା ଗ୍ରାଜୁଏସନ୍ ସରିଯାଇଥିଲା।
ଆଚ୍ଛା। ଆଚ୍ଛା। କେତେ କଣ ମିଳିଲା ଦରମା। ଏମତି
ନାଇଁ ସେମତି କିଛି ନାଇଁ। ତମୁଁକୁ ଖାଇବା ପାଇଁ ସବୁ ଇଏ ଖାଇବା ରହିବା ପାଇଁ ସବୁ ଦେବେ। ଆଉ ଯିବା ଟିକେଟ୍ ବି ଦେବେ।
ଆଉ ସେଠି ଦରମା କିଛି ଦେବେନି?
ନାଇଁ ସେଠି ଫାଷ୍ଟ ସ୍କିଲ୍ ତମକୁ ଶିଖେଇ ପରା ସବୁ ସ୍କିଲ୍ ଫିଲ୍ ଶିଖେଇକି ତାର ସବୁ ଏନଏବିଏଚ ଏମବିଏ ଏସବୁ ରେ ଜବ ଫବ ପାଇଁ ଇଣ୍ଟଭୁ ମିଳିବ ଆଉ ଗ୍ରୁପ ଗୋଟେ ଆଡ କରିବେ
ଆଚ୍ଛା। ଆଚ୍ଛା। ନାଇଁ ଚାକିରି ପରେ କେତେ କଣ ଦରମା ରହୁଛି?
ଚାକିରି ପରେ ଚାକିରି ପରେ ଷ୍ଟାର୍ଟିଂ କୁଡ଼ିଏ ପଚିଶି।
ହଁ ଭଲ ଭଲ ଅଛି। ଆଉ କୋଉଠି କଣ ବୁଲିଲ ଦିଲ୍ଲୀ ର।
ଦିଲ୍ଲୀ ରେ ବୁଲିଲି ମୁଁ ଖାଲି କୁତୁ ମିନାର, ଅସର ଦା ଯାଇପାରିଲୁନି ଆଉ ସବୁ ଯାଗା ବୁଲିଲୁ।
ଆଚ୍ଛା ଲାଲ୍ କିଲ୍ଲା ଆଉ ସେ ଆମର ଯୋଉ ଇଣ୍ଡିଆ ଗେଟ୍ ଏମିତି ସବୁ ବୁଲିଲେ। ଭଲ। ଭଲ। ଆଉ ସେଠି ଶୁଣିଛି କଣ ସରୋଜିନୀ ମାର କେଟ୍ ବୋଲି ଅଛି।
ହଁ ସରୋଜିନୀ ମାର୍କେଟ ଅଛି। ଶସ୍ତା ବୋଲେ ତଳିବ
ସେମିତି ନୁହଁ ନାଇଁ
ଆଉ ଯୋଉ କହୁଛ ୟୁଟ୍ୟୁବରେ ଦେଖୁଛୁ ଯୋଉ ଇଏ ଯାକ ଆଇ ଫୋନ୍ ମିଳିବ ଯଦି ସେମିତି ସେ କିଛି ନାହିଁ।
ସେମିତି କିଛି ନାହିଁ। ହେଲା। ହେଲା। ହେଲେବି ଏତେ ଶସ୍ତା ହେଇନଥିବ।
ହଁ ଅପେଲ ସରୋଜିନି ମାର୍କେଟରେ ତ ମିଳିନି। ସେଇଟେ କମ ମିଳୁଛି ଆଉ ଆମର ଚନ୍ଦନି ଚୌକ ଅଛି। ଲାଲକିଲା ପାଖ ପଛପଟେ। ସେଇଆଡ଼େ ଭଲ ମିଳୁଛି। ସେଇଆଡ଼େ ଭଲ ମିଳୁଛି।
ହେଲା। ହେଲା। ଆଉ ଡ୍ରେସ୍, ସାର୍ଟ ବଗେରା ବି ଭଲ ମିଳୁଥିବ।
ପ୍ରକାରା ଗୋଟେ ଆମର ସାଙ୍ଗଡି ଇଏଡି ଦୁଇଶ, ଚାରିଶହ ଦେଇକି ଚାରିଶହ ନା ଛଅଶହ ଦେଇକି ଝିଅ ପିଲା ମାନ କୁର୍ତ୍ତା ନାଇକି କୁର୍ତା ହଁ ସେ ଛ ଦି ପ୍ୟାକେଟ ଗୋଟେ ଗୋଟେ ପ୍ୟାକେଟ ତିନିଟା ଥାଇକି ଛ ପ୍ୟାକେଟ ତିନିଟା ଆଣି ଦେଇଥିଲା। ହେଲେ ଆଣଲା ପରେ ସେ କାଢଲା ପରେ ଅଧା ଚିରା କାହାର ଇଏ ନାଇଁ କାହାର ସୂତା ନାଇଁ ଇନ୍ଧି ହେଇଯାଇଥିଲା। ଖାଲି ଉପର ଟା ଏକା ଭଲ ଏମିତି।
ହଁ ଦେଖିବାକୁ ସୁନ୍ଦର ଆଉ ଖୋଲିକି
ଆ ହଁ ଖୋଲିକି ଦେଖିଲା ବେଳୁକୁ ଇଏ ହଁ
ଏମତି ଘରକୁ ଆସିଲା ବେଳେ ହେଇଥିବ ଆଉ।
ହଁ।
ଚା ହେଲା। ଆଉ ଦିଲ୍ଲୀ ଦିଲ୍ଲୀ ଛାଡ଼ି ଆଉ
ଛାଡ଼ି ଆଉ ବାହାରକୁ କୁଆଡ଼େ ଯାଇନି ଆଉ ୟାଡେ ସବୁ ଆମ ଓଡ଼ିଶାରେ ଆଉ ଯାହା ବୁଲିବା କଥା ବୁଲିଛି।
ଆଚ୍ଛା ଆଚ୍ଛା ହଁ ଓଡ଼ିଶା କୋଉଠି କୋଉଠି ବୁଲିଛନ୍ତି?
ସାର ପୁରୀ ଆଡ଼େ ଦାରିଙ୍ଗବାଡ଼ି। ଆଉ ଯେତେ ଯାହା ଇଏ ଅଛି ଆଉ।
ହଁ ହଁ ସାଙ୍ଗସାଥି ସବୁ ବୁଲଥିବେ ଆଉ।
ସାଙ୍ଗସାଥି ସବୁ କାହା ମୁଁ ଓଡ଼ିଶା ବୁଲିବାକୁ କାହା ସହ ଯାଇନି ସବୁ ଫ୍ୟାମିଲି ସହ
ହଁ ଭଲ ଭଲ ଆଉ ଏବେ ପୁରୀ ରଥଯାତ୍ରା ଏମିତି ଆସିଲାଣି କଣ ଯିବେ ପୁରୀ ଆଡ଼େ
ହୁଁ ପ୍ଲାନିଂ ଅଛି ତ ଯିବୁ ଆଉ।
ହଁ ଭଲ ଭଲ ସେ ତ ମହିମା ଅଲଗା ସେଥିର।
ହୁଁ ପୁରୀ କଣ ରଥଯାତ୍ରା ଯେମି ଯିବୁ ଲହ ତ ଆଗରୁ ଗଲେ ପ ଯାଇ କଲେ ଭାବୁଥିଲି। ରଥଯାତ୍ରା ବୁଲିଯିବା। ଗହଳି ଆଁ ସେଇଟା ଆବା ହିଁ ଯାହାର ଭାଗ୍ୟ ଥିବ ଯିବସେ
ହଁ ସତ କଥା ଭାଗ୍ୟ ଥିବ ଯିବ
ହଁ ଏମିତି ଚାଲିଛି ମୁଁ ବି ଯିବି ବୋଲି ଭାବୁଛି ଦେଖାଯାଉ ଆଗରୁ ହଁ ଯିବି ବୋଲି ଭାବୁଚି
ଦେଖଗୋ ପ୍ଲାନିଂ ପ୍ଲାନିଂଗ ଥିଲା।
ପ୍ଲାନିଂ ଥିଲା ଆଗରୁ ବି ଯାଇଛି ଏମତି ଗଙ୍ଗା ଗୟା ଏମତି ବୁଲିକି ଆସିଥିଲି ଦି ତିନି ବର୍ଷ ହେଇଯିବ।
ହଁ।
ତାପରେ ଦେଖାଯାଉ ଆଉ
ହଁ ହଁ ହଁ ହଁ ଏ ସେ ମାଟି ଇଏ କରୁଛନ୍ତି ତ ସବୁ
ଆଚ୍ଛା ଆଚ୍ଛା।
କୋଡି କୋଡି ଯାଇଥିଲେ କହୁଥିଲ ଦେବ ପ୍ରୟଗ ଯାଇଥିଲେ।
ହଁ ଏଠି ଆମ ପ୍ରୟାଗରାଜ ଗଙ୍ଗା ଗୟା ସେଠି ଆଉ କଣ ବାରାଣାସୀ ଏମିତି କଣ ଯାଇଥିଲୁ।
ଆଚ୍ଛା ଆଚ୍ଛା ଆମେ ଯାଇଥିଲୁ ସେ ଦିଲ୍ଲୀ ରହିଲା ପରେ ଲାଷ୍ଟ ଥିଲା ଆମେ ଯାଇଥିଲୁ ମଥୁର ଯାଇଥିଲୁ।
ଆଚ୍ଛା ଆଚ୍ଛା ଭଲ ଭଲ।
କେ ବୁଲି ବୁଲିପାରିଲିନୁ ସେତେ ପ୍ରେମ ମନ୍ଦିରଟା ଗଲୁ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେଇଠିକୁ ଗଲୁ। ଆଉ ତାଙ୍କ ଗୋପପୁୁରକୁ ଗଲୁ ତିନଟା ଜାଗା ବୁଲିଲୁ ଆଇଲୁ। ଆଉ ବୁଲି ପାରିଲିନୁ। ଏମିତି ବନ ଆଉ କଣ କଣ ଥିଲା ବୁଲି ପାରିଲୁନି।
ହାଲା ହାଲା।
ବର୍ଷା ନାହିଁ ଏମିତ ସବୁ କଣ କଣ ଥିଲା। ଆମ ଘରରୁ ଯାଇଥିଲି ବାବା ଆଇଲି କୁଆଡ ଯାଇଥିଲୁ କହିଲୁ? ହଁ ବୃନ୍ଦାବନ ଯାଇଥିଲୁ।
ଆଚ୍ଛା ଆଚ୍ଛା ହଁ ସେତ ସେଠାକାର ତ ଯୋଉ ଦୃଶ୍ୟ ଆଉ ଯୋଉ କଣ ପବିତ୍ରତା କହିଲେ ନ ସରେ।
ହଁ। ଶ୍ରୀକୃଷ୍ଣ ଜନ୍ମଭୂମି।
ହଁ ହଁ। ଶ୍ରୀକୃଷ୍ଣ ଜନ୍ମଭୂମି ସେତ ରାଧାକୃଷ୍ଣଙ୍କର ଲୀଳା ସେଠି
ଆହଁ
ଆଉ ବହୁତ ଭଲ ଲାଗେ ମନ ଶାନ୍ତି ହେଇଯାଏ ଆଉ ଯୋଉ ଭିଡ
ହଁ ଭିଡ ପ୍ରବଲ ବୋଲଥିଲେ ସେ ପ୍ରେମ ମନ୍ଦିରକୁ ଯିବା
ଅହଂ କେତେ ସମୟ ଲାଗୁଥିବ?
ଲାଇନ୍ ଜ- ଜଗିବା ପଡୁଚି ଆଉ କେତେ ପୁରା ଗହଳି ଥାଉଚି ଯେ, ପୁରୀ ପୁରୀରେ ଆମର ଯେମିତି ନାହିଁ
ହଁ ହଁ ହଁ।
ସେମିତି ଖାଲି ଆମର ଏଇଟେ ସବୁ ବାରିକେଡ ଯା ଥିବ ସେଠି ନଥିବ ସେଠ ଖାଲି ଦିଟା ଅଛି ଗୋଟେ ଲମ୍ବା ଲାଇନରେ ରୋଡ ସାଇଡରେ ରୋଡଦେ ରୋଡ ଭଳିଆ।
ଆଚ୍ଛା ଆଚ୍ଛା ହେଲେ ସେଠିକି କେତେ ଘଣ୍ଟା ଲାଗୁଥିବ ଆଉ।
ଘଣ୍ଟା ଦଶ ପନ୍ଦର ମିନଟ ଲାଗୁଛି ଯଦି ଫାଷ୍ଟ ଲାଗୁଛି ବୋଲି ଆଉ ହଁ ହୁଁ।
ଭଲ ଅଛି ସୁବିଧା ଭଲ ଅଛି ଯେ ମୁଁ ବି ଯିବି ବୋଲି ଭାବୁଥିଲି ଦେଖାାଯାଉ।
ଖାଲି ମାଟି ନେଇ ପକେଇବା କଥା ଆଉ।
ଆଚ୍ଛା ଆଛା ପିଚ ନା
ଆ ପିଚ୍ ପିଚ୍ ଆ ପିଚ୍ କରାଉଛି। ତାପରେ ଯାଇକି ପରଦିନ କରିଦବା କହୁଛି ଆଉ।
ଆଛା ଆଚ୍ଛା ହଁ।
ଅ ତିନି ଚାରି ଦିନ ହେଲା ଆଉ ତ ଇଏ ହଉଥିଲା।
ହଉଥିଲା ଆଜି ଏବେ ଦି ଦ ଦି ଦିନ ହେଲା ଏମିତି
ଜୋରୋସେ ଖରା ହଁ କାଲି ମତ୍ଉ କଲେଜ ଜଇନ୍ ହବାକୁ ଯାଇଥିଲି ଯୋଉ ଖରା।
ଆଚ୍ଛା ଆଚ୍ଛା ଆ ଖରାରେ ଭଲ କାମ କରୁଚ।
ଏବେ ଟିକେ ମେଘୁଆ ପାଗ ଖରା ଏଇନ ଟିକେ ରହିଛି ତଳିଆ ହଉଚି। ଛାଇ ଛାଇ ଟିକେ ରହିଚି ତ ହଉ ଭାଇ ରହୁଛି ହଁ ହଉ। ! ! ! ! ! ! ! ! ! !